ହ୍ୟାଲୋ
ହଁ ହ୍ୟାଲୋ
ହୁଁ
ହଁ କୁହ?
ଆଉ କଣ କରୁଥିଲ?
ଏଇ ଏଇଠି ସବୁ ଛାତ ଉପରେ ଟିକେ ପବନ ଦୋଷ ତ ଏଇ ଛାତରେ ଆସିକି ବସିଥିଲି ଆଉ
ହଉ ହଁ ଆଉ କୁଆଡେ ବୁଲିଯିବ କୁ ବୁଲି ଯାଉଛ ନା ନାହିଁ ଏ ଛୁଟି ଫୁଟିରେ
ନାଇଁ କୁଆଡେ ଏ ପର୍ଯ୍ୟନ୍ତ କାଇହିଁ ଯାାଇନି ବୁଲି ଆଉ ଏଇ ଯୋଉ ଖରା ଯୋଉ ହଉଛି ନାଇଁ ଏ ହେଇ ତମେ କୁଆଡେ ଗଲ ନା ନା ନାଇଁ
ନା ଆମ ଯିବା ପାଇଁ ତ ଭାବି ଭାବି ରହିଯାଇଛି ଯୋଉ ଖରା ଗରମ ରେ ଘରୁ ବାହାରି ହଉନହିଁ ଯୋଉ କୁଆଡେ ଯିବୁ
ହ
ଫ୍ରି ଲାଗିବନଜ ବୁଲିବା ପାଇଁ ହଁ ଗୋଟେ ଡ୍ରେସ୍ କି ଯାହାବି ପିନ୍ଧ ପିନ୍ଧିବା ପିନ୍ଧିଲା ବେଳକୁ ତଣେ ତାରେ ଗାଧେଇ ପଡିଥିବ। ତୁ ବୁଲିଲା ବେଳକୁ ଯାହା ବ୍ୟାଣ୍ଡ ବାଜି ଯିବ ହଁ ସେଥିପାଇଁ ଭାବିକି ରହିଯାଇଛି କିଛି ପ ହେଇ ରହିଯାଇଛି କୁଆଡେ କିଛି କିଛି ଯାଇ ହଉନହିଁ ହୁଁ।
ଏ ଖରାରେ କଣ କହିଲ ତମେ
ଯିବ କି?
ନାଇ ଯିବାକୁ ମାନେ ମାନେ ଯାଇନି ତ କୁଆଡେ ଯଦି କୁଆଡେ ହୁଅନ୍ ହଁ ଯାଆନ୍ତି
ହଁ ଏଇ ଯୋଉ ଖରା ଟା ଟିକେ ଯଦି କମନ୍ତା ବଡ ଟିକେ ସନ୍ତରେ ମଣିଷ ଯାଇକି ବୁଲି ଆସନ୍ତା।
ହଁ ଟିକେ କଣ ବୁଲିକି ବା ସେ ଆସନ୍ତି କି କଣ ଯାହା ହୁଅନ୍ତା ଏଇ ଯୋଉ ଖରା ତାଙ୍କୁ ଯୋଉ ଡ୍ରେସ ପିନ୍ଧିଲା ବେଳକୁ ଗରମ ଆଉ ଭାଲା ବେଳକୁ ସେ ତ ଝାଳ ବୁଡ଼ିଆାଇଥି ଥିବୁ ଆଉ ତୁ ଯିବୁ କୁଆଡେ ଜାଗାରେ ସିଏ ଯଉ ଗରମରେ ସିଝିବୁ ସିଝି ସିଝିଆ ଯିବୁ ସିଝି ସିଝି ଆସିବ
ତାହେଲେ ନୂଆ ପିନ୍ଧିବ ନା ନାଇଁ ନୂଆ ନେ ସେ ଦେହାତ ମାନେ ବେଶୀ ଜଳା ପୋ। ଯାହା ତ ଲଗେଇଥୁ ଯାହା ତ ଅଲରେଡି କ୍ରିମ ପାଉଡର ଲଗେଇ
ହଁ ସେଇଆ ବା ତାପରେ ଏଇଠେ ବର୍ଷା ଫର୍ଷା ହେଲେ ଟିକେ ଥଣ୍ଡା ପଡେ ହଁ କୁଆଡ଼େ ଟି ଯିବୁ ଗୋଟେ ଭଲ ଲାଗିବ ଆଉ
ହ ସେଇ ଏଇ ଗରମରେ ତ ଯାହାକୁ ପଚାରିଲେ ସବୁ କହୁଛନ୍ତି ଆମେ ଖରା ଗରମକୁ ବୁଲି ଯାଇ ପାରୁନୁ କୁଆଡେ ଯଦି ଟିକେ ବର୍ଷା ବର୍ଷ ହେଇଥାଏ ରଜ ବେଳକୁ
ହଁ ସେଇ ସେତଟି ବର୍ଷ ଯା ହବ।
ହଁ ମୁଁ ଏଇ ଭୁବନେଶ୍ଵର ଆଡେ ଟିକେ ଯିବା ପାଇଁ ଭାବୁଛି ଯେ ଛୁଆଙ୍କୁ ନେଇକି ଏନା ଛୁଆଙ୍କର ସ୍କୁଲ ଛୁଟି ନା। ଚା କେ ନନ୍ଦନ କନ୍ଦନରେଡି ବୁଲେଇ ଆଣିବା ପାଇଁଭି ରହିଛି। ଯ ଖରା ଗର ପାଙ୍କ ଯାଇ ହଉ। ରଖିଆ ନଦି ହେଲା ତାପରେ ଛୋଟ ଛୁଆ ନା ଛୋଟ ଛୁଆ ଖରାରେ ପୁରା ତାଙ୍କ ବ୍ୟାଣ୍ଡ ବାଜ ସଇ ଗ
ତଛ କଣ ସମ୍ଭାଳିବେ ସେ କଣ ତାଙ୍କର ତ ଆହୁରି ସଫ୍ଟ ସ୍କନ୍ ଆମ ସେଇଆ। ଓହୋ ଯାହା ହେଲେ ବି ଏ ଯୋଉ ଗରମ ହଉଛି ଗରମ ନ କମି ନା ତମେ କୁଆଡେ ଯାଇପାରିବନି। ତ ସିଝି ସିଝ କ କଣଛ। କଷ୍ଟ ବି କମ ହେଇଯିବ ଗୋଟେ ଶାନ୍ତି ଲାଗିବନି ବୁଲିବାରେ ଲାଗିବନି କୁଆଡେ ବୁିବ ନା ଗୋଟେ ବସିବିକେ କଥା।
ଆଉ ନା
ତାପରେ ସିଏ। ଛୁଆ ସିଏ ଆଉ କଣ ବୁଝିବେ କି। ନାଁ ଏ। ତାପରେ ତାଙ୍କୁ ଗରମ ଯଦି ଯଦି ବି ବାହାରିକି ଗଲୁ ଆଉ ଛୁଆଙ୍କୁ ନେଇକି ଗଲୁ ତାପ ତାଙ୍କୁ ଗରମ ହେଲା ମାନ କିଏ ଆଉ ତ ମୁଁ ଅସ୍ତବସ୍ତ କରିଦେବେ ତମେ ଆଉ ବୁଲି ବି ପାରିବନିଁ କି କିଛି ଇଏ ବି କରିପାରିବନି ବେକାର ମାନେ ଯିବାଟା ବେକାର
ସେଇଦାଗି ଯାଗରୁ। ତା ସେଇଥିପାଇଁ କୁଆଡେ ମାନ ହଉନି ଯିବା ପାଇଁ ଖରା କୁ
ହୁଁ ନାଇଁ ହଉ ଟିକେ କଣ କହିଲ ଟିକେ ବର୍ଷା ବର୍ଷା ହେଇଯାଉ ହେଲା। ବର୍ଷା ବର୍ଷା ଟିକେ ହେଇଗଲେ ଥଣ୍ଡା ବାାଗଡା ପଡି ହେଲେ ତାପରେ ବୁଲକୁ ଯିବ ହଁ ଗୋଟେ ଗଟେ ଭଲ ଲାଗିବ ଥଣ୍ଡା ଥଣ୍ଡା ଲାଗୁ। ଗୋଟେ ପାଗ ଭଲ ଦେଇଥିବ। ବୁଲିବାକୁ ଯିବ ଭଲ ଲାଗିବ ଗୋଟେ ଛୁଆ ବି ଭଲସେ ବୁଲେ। ମନ ଖୁସିରେ ଦେଖିବେ। ଆଉ ଯଦି ଯିବ ଟିକେ ବୁଲିବା ପାଇଁ ନନ୍ଦନକାନନ ଆଉ ତାହେଲେ କଣ କହିଲ ଛୁଆ ଟିକେ ପୁଣି ବୁଲିବେ ନା ନା ନାଇଁ ଆ ଖରାରେ।
ହୁଁ ହୁଁ ହୁଁ ସେଇ ଛୁଟିଟା ଏଇନା ଛୁଆଙ୍କୁ। ଗୋଟେ ବୁଲିବା ପାଇଁ
ହଁ ମାଇଣ୍ଡ ଟା ଟିକେ ଫ୍ରେଶ ହବ ନା
କୁଆଡେ ବି ଯାଇ ହେଉନି
ସବୁବେଳେ ପଢା ପଢା ପଢା ପଢା ଇଏରେ ରହୁଛନ୍ତି ଟିକେ ମାଇଣ୍ଡ ଫ୍ରେଶ ହବ ଆଉ
ହୁଁ ତାପରେ ଛୁଆଙ୍କୁ ବି ଯି କହିଦେଇ ଥିବ ନା ଇଆଡ ତମକୁ ବୁଲେଇ ନେଇ ଯିବୁ ନ ନେବା ସାରି ସିଏ
ହଁ ନାଇଁ ହଁ ସତ କଥା ମୁ ତ ନିଜେ ଦେଖିଛି ଆଉ କଣ କହିଲ ମ ମୋ ମଙ୍କ ପୁଅ ଗୋଟେ ଅ ଛୋଟଟେ ଥି କହିଦବେ କି ଯ ସଲା ତମେ ସେ ଜାଗା ଉପ ନ ଯିବ ସେ ସେ ପର୍ଯ୍ୟନ୍ତ ତମକୁ ଆଉ ମହାନେ ସେ ପାଣି ପିଇ ସାରିବତି ଆ ଆଜିକାଲି ଛୁଆ ତ ସବୁ ସେଇ ଆଉ ଆଉ ସିଏ କଣ ସିଏ ସ୍କୁଲ ରେ ପଢି ପଢି ପଢି ପଢି ଦିନମାନ ଚବିଶ ଟିଉସନ ଯାଏ ଆଉ ସ୍କୁଲ ଯା
ସ୍କୁଲ ଟିୟୁସନ୍ ହୋମୱର୍କ
ହୁଁ ଆଉ ତାଙ୍କ ମାଇଣ୍ଡ ଟା ଟିକେ ଫ୍ରେଶ ତାଙ୍କୁ ଦରକାର ବେଳେ ବେଳେ ଟିକେ ବୁଲି ଆସିଲେ ମାଇଣ୍ଡ ଫ୍ରେଶ୍ ହେଇଗଲା ଫୋନ୍ ଟିକେ ତମ ପଢ଼ଲେ ମନଟା ଲାଗିବ। କେତେ ତାଙ୍କୁ ହଁ
ଆଉ ସିଏ ଯୋଉଭଳିଆ କହୁଛନ୍ତି ମାମୁଁ ଘର ମାନି କାକୁ ଯିବା ପାଇଁ ସେଠିକି ଗଲେ କଣ ପାଇଁ ମାନେ ବେଶୀ ଦିନ ରହିଲେ ଛୁଆ ପାଠ ପଢା ଇଏ
ହଁ ବା ନାଇଁ ସେଠି ରହିଲେ କଣ ଯାହାହେଲେ ଅଜା ଆଇ କି ମା
ସେଠୀ ତ ମାମୁଁ ଘରେ ତ ପଢିବାର ନାଁ ନାହିଁ ମାନେ ବହି ଖୋଲା ଖୋଲିବନି ଛୁଆ।
ଏଠି ଆଉ ବହି ମାମୁଁରୁ ଗଲେ କି ବହି ନେଇକି ଯାଆନ୍ତି କି?
ହଁ ଯଦି ବି ବହି ନେଇଥିବ ସାଙ୍ଗରେ ବହି
ସିଏ ସେମିତି ଥିବ। ସେ ଆସିଲା ବେଳେ ସେମିତି ଖାଲି ନେଇକି ଯିବା ନେଇକି ଆସିବା ଆଉ
ଏଇଭଳିଆ ସବୁ କଥା କଣ କଲି କାଳେ କୁଆଡେ ବୁଲିଯିବ ଯଦି ବି ଯିବ କୋଉଠିିକି ଯିବ ବୁଲି
ଯଦି ଯିବି ଏବେ ତ ଯାଇନି ସେମିତି କିଛି ନା ଆ ପ୍ଲାନିଂ ନାହିଁ କୁଆଡେ ଯିବା ପାଇଁ ଦେଖିଆ।
ହଁ ହଁ ମୁଁ ସେଇ ଭୁବନେଶ୍ୱର ଆଡେ ଟିକେ ଯିବି ବୋଲି ଭାବିଛି। ଦେଖିବା କଣ ହଉଛି ଆଉ ଯଦି ବି ଯାଏ ଜଉ ଯଦି ଯାଇକି ରଜ ବେଳକୁତ ଭିଡ ଥିବ ଲୋକ ଯୁଆଟେ ଯିବ ଲୋକ ବହୁତ ଥିବେ। ରଜ ପୂର୍ବରୁ ବି ଯଦି ଯାଇକି ଟିକେ ବୁଲି ଆସିଲେ ଭଲ ହୁଅନ୍ତା। ଆମର ତ ଏଠି ଟ୍ରେନ ସୁବିଧା ବି ଛିି। ଦେଖିଆ କଣ ହଉଚି।
ହଁ ଯଦି କେତେବେଳେ ଫାଙ୍କା ହଉଛ ଯଦି ପରେ ହଉଛି ଭଲ ପାଗ ହେଲା ଯାଇକି
ହୁଁ ସେ ଛୁଆ ପାଇଁ ଟିକେ ବେସି ଯିବା କଥା। ସେମାନେ ଟିକେ ବେଳେ ତାଙ୍କ ପାଇଁ ବି ଆମେ ବି । ସ୍କୁଲ ଛୁଟି କରିକି। ଏତେ ବୁଲି ହବନାଇଁ କେବଳ ଛୁଟିରେ ହ। ହଁ ଙ୍କୁ ବୁଲେଇବା ସହିତ ଆମ। ବୁଲିବା ହବ ଆଉ।
ହୁଁ ହୁଁ ହଁ ହଁ ସେଟା ନିଶ୍ଚିନ୍ତ।
ହଁ ଏ ସବୁ ସଣ୍ଡେ ରେ ବି ଟିକେ ପାର୍କ। ଫାର୍କ୍ ନବ ଆଉ ଏଠି ତ ପାଖରେ ପା ନ ରହିବାକୁ ବି ଘରେ ଲୋକ ବି ଦଉନାହାନ୍ତି। ଆଉ ସିଏ ଟିକେ ବେଶୀ। ଯ ପାରୁନି କୁଆଡେ ବାହାରକୁ ବେଶି ଯାଇପାରୁନି। ଆ ରହିଯାଉଛି।
ହୁଁ ହୁଁ ତା ମାଇଣ୍ଡ ଫ୍ରେଶ ଟା ହଉନି ଆଉ।
ହଁ ଖାଲି ଯାହା ଛୁଆଙ୍କ ସହିତ ଖେଳ।
ହୁଁ ହ୍ୟାଲୋ ହ୍ୟାଲୋ ହ ନେଟୱାର୍କ ପ୍ରୋବ୍ଲେମ୍ ହେଲା ବୋଧେ ଆଉ ତମ କଥାଟା କାହିଁ ଶୁଭିଲାନି ମତେ ହ୍ୟାଲୋ। ହ୍ୟାଲୋ, କଣ କହିଲା? ହ୍ୟାଲୋ। ହ୍ୟାଲୋ ମୋ କଥା ଶୁଭୁଛି?
ସୁଭ୍ ହ ହଁ ହଁ ମୋର କଣ କହିଲ ଅଛି ଅଛି ଯୋଉ ବେଳେ ବେଳେ ଟିକେ ଟାୱାର ଅପଡାଉନ ହେଇଯାଉଛି।
ଓହୋ ସେଇ ଆଉ ନେଟୱାର୍କ ପ୍ରୋବଲେମ ହଉଛି। ପାଇଁ ଅପଡାଉନ ଅପଡାଉନ୍
ତାପରେ ଯିଏ ବି ଆଜି କଲ ଫଲ କରୁଛନ୍ତି କଥା। ଖଇଲା ମଝିରେ ସିଏ ବି। କଣ କହିଲ ନେଟୱର୍କ ପ୍ରୋବଲେମ୍।
ହଁ ଭାଇ ଏଇ କିଛି। ଦିନ ହବ ନେଟୱର୍କ ପ୍ରୋବ୍ଲେମ ଟିକେ ବେଶୀ ହଉଛି ଆଉ।
ମାନେ ତ କୋଉଠି ବି ଟାୱାର ନାହିଁ ନା ତଳେ ନା ଉପରେ ନା ଏଇ ଛାତରେ ଆସିକି ବସିବେ ଫ୍ରିରେ ଟିକେ କଥା ହବ କାହା ସହିତ ଟାୱାର ଟିକେ ଆସିବ।
ହଁ ନାଇଁ ଏ ହଉଛି ନାଇଁ ହଉଛି ସେଇଭଳିଆ ଆଉ ନେଟୱାର୍କ ପ୍ରୋବ୍ଲେମ ଏବେ ଟିକେ ହଉଛି।
ସବୁ ଯୋଉ ସିମ ତମେ ୟୁଜ କର ସେଥିରେ ନେଟୱାର୍କ ପ୍ରୋବ୍ଲେମ୍ ତମେ ଭାବିବ ମୁଁ ଜିଓ ଟାୱାର ପାଉନି ମୁଁ ଏୟାରଟେଲ କରିଦେବି ଏୟାରଟେଲ କଲା ପରେ ବି ସେଇ ହେଉଛି। ସେଇ ପ୍ରୋବ୍ଲେମ୍। ଏମତି କରିକି କେତେଟା ସିମ୍ ୟୁଜ
ହଁ ମ ସେଇ ଏଇତ ସବୁଠି ସେଇ
କହନି ସେଟା ପାଇବନି ହଁ।
ସେଇଆ ତମେ ଯେତେ ସିମ୍ ୟୁଜ କଲେ କଣ ହବ।
ସେଇଆ ବା ଭାବିବନି ଯେ କୋଉଠି ଠିକ ଠିକ ସେ ୟୁଜ୍ କରିବା କଲା ଭଳିଆ କୁଆଡ଼େ ଯାଇଥିବୁ ଗୋଟେ ଇମରଜେନ୍ସି କଲ୍ କରିବା ପାଇଁ ବୁଲି ଯାଇଥିବୁ ନା ସେଇଟା ଗୋଟେ ଏମର୍ଜେନ୍ସି କଲ୍ କରିବାର ଥିବ ସେଠି ନେଟୱାର୍କ ପାଉନଥିବ। ଯିଏ ବି କଲ୍ କରିବା ପାଇଁ ଚାହୁଁଛନ୍ତି ସେମାନେ ବି କଲ୍ କରି ପାରୁନାହାଁନ୍ତି। ଏଇ ନେଟୱାର୍କ ପ୍ରୋବ୍ଲେମ୍ ଯୋଗୁ ଏଇ ମାନେ ତ ଟାୱାର ପାଉନି କଣ ଫୋନ କରି କଥା ହବୁ।
ସେଇଆ ଆ ହେ ନୁହେଁ କି
ଆଚ୍ଛା ଆନ୍ଦୋଳନ ବି ବିରି ଡଟ ହେଇଯାନ୍ତି ମୋ ସାଙ୍ଗମାନେ ତ ମତେ ସେଇଠିକି ବେଶୀ ଫୋନ୍ କରନ୍ତିନି କହିବେ ତୋର ତ କେତେବେଳେ ନେଟୱାର୍କ ୱର୍କ ନାହିଁ ଆଉ ତୋତେ କଣ ଫୋନ କରିବୁ ଏମତି କରିଆ ଆଉ। ମୁଁ ଯଦି ତାଙ୍କୁ ଟିକେ ଟିକେ ଟାଇମ୍ ବାହାର କରି ଫୋନ କରେ ପ୍ଲାଣ୍ଟରୁ ଆସିକି ମରିନାହିଁ।
ହଁ।
ଦେଖିବା ଯଦି କୁଆଡେ ଗୋଟେ ବୁଲିଯିବା ତମକୁ କହିବି ଆଉ।
ହଁ ଯଦି ଯାଅ ତାହେଲେ କହିବ ଆଉ।
ହୁଁ ତମର ଏଠି ଟ୍ରେନ ସୁବିଧା ଅଛି ନା ବୁଲିଯିବା
ମାନେ ଆମର ଟ୍ରେନ ଅଛି ମାନେ ଟ୍ରେନ ଯାଉଛି ଆସୁଛି ସବୁ କରୁଛି କିନ୍ତୁ ଏହା ପ୍ୟାସେଞ୍ଜର ଟ୍ରେନ ଆମର ଚାଲିନି।
ଅହୋ ମାଲବାଇ ଟ୍ରେନ ଯାଉଛି। ଆମର କିନ୍ତୁ ଏଠି ପାସେଞ୍ଜର ଟ୍ରେନ୍ ଗଲା ଣି ପା ଆମର ଏଠି ପୁରୀ କିି ଯିବା ପାଇଁ ବହୁତ ସୁବିଧା। ଆ। ଷାଠିଏ ସତୁରି ଟଙ୍କା ପକେଇଲେ ପୁ ରୀ ପହଞ୍ଚିବ।
ହଁ ହଁ। ଯା ହଉ ଭଲ।
ସେଇଟା ଟିକେ ସୁବିଧା ଅଛି ଆଉ ତମେ ଯଦି କେବେ ଯିବ ଆମେ ଏପଟୁ ମତେ କହିବ ଆଉ।
ହଁ ହଁ ହଁ କହିବି ଆଉ ହୁଁ ହୁଁ ହଁ ତମ ନେଟୱର୍କ ଟିକେ‌ ହଁ ମୁଁ ଗଲେ କହିବି ଆଉ ହଉ ହଉ।